ହାଲୋ। ଜୟ ଶ୍ରୀ ଜଗନ୍ନାଥ। ହଁ ଜୟ ଶ୍ରୀ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ।
ହୁଁ ଆଜ୍ଞା ଆଜ୍ଞା।
ସୁ ପ୍ରଭତ ସୁ ପ୍ରଭାତ।
ସୁ ପ୍ରଭାତ ସୁ ପ୍ରଭାତ ସୁ ପ୍ରଭାତ।
ଆପଣଙ୍କ କଥାଟି ସ୍ପଷ୍ଟ ଭାବରେ ଶୁଭ ଭାଇ ଟିକେ ପାଖ ହେବେ।
ଆଜ୍ଞା ଏବେ ଶୁଭା ହେଲା।
ଆଜ୍ଞା ବେଶୀ ଭଲ ହେଲା କଣ କରିଥିଲେ ଭାଇ ଆଜ୍ଞା ଭାଇ। ଏବେ ସ୍ପଷ୍ଟ ଭାବରେ ଶୁଭା ଯାଉଛି କଣ କରଛନ୍ତି ଆପଣ?
କଣ କରିବି ଏବେ ଉଠିଲେ ଆଉ ସକାଳ ହବ।
ଆଜ୍ଞା।
ଏବେ ଉଠିଲି ସାଙ୍ଗେ ସାଙ୍ଗେ ଶୋଇଥିଲି ତ।
ଆଉ କେମିତି ଆପଣ ଭଲ ଅଛନ୍ତି ଆପଣଙ୍କର ପରିବାରରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଆପଣଙ୍କର।
ହଁ ଭଲ ଅଛନ୍ତି ଆପଣଙ୍କ ଶୁଭ ନାମ ଟିକେ ଜାଣିପାରିବି। କୋଉଠୁ କହୁଥିଲେ ଆପଣ?
କଟଳ ଟାଙ୍ଗି କଟକ ଟାଙ୍କରେ କହୁଛି। ଆଜ୍ଞା। ଆଉ କଣ କୁହନ୍ତୁ ସିଆଡେ ବର୍ଷା ହଉଛି।
ବର୍ଷା ତ ବର୍ଷା ତ ସକାଳ ହେଇନଥିଲା ଏବେ ଆମର କିଛିଟା ହଉଛି ଅଳ୍ପରେ କିଛି ହଉଛି। ବେଶୀ ନାହିଁ ଆପଣଙ୍କ ସାଇଟ୍ ରେ
ରାତି ରାତିରେ କେ ହେଇଥିଲା କଣ?
ଅ କାଲି ନାଇଁ କାଲି ସନ୍ଧ୍ୟାଠୁ ରାତ୍ର ପର୍ଯ୍ୟନ୍ତ ବର୍ଷା ନଥିଲା।
ଆଜ୍ଞା ଆଜ୍ଞା।
ଆପଣଙ୍କ କଟକ ଜାଗାରେ ବର୍ଷା ଏବେ ହଉଛି।
ନା ରାତିରେ ଯ ହଉଥିଲା କମିଯାଇଛି।
ଏବେ ବର୍ଷା ହଉଛି ଆପଣଙ୍କ ଜାଗାରେ।
ନା ନା
ହଉନଥିଲା ତ ଏ ଏ ଅଳ୍ପ ଅଳ୍ପ ପରିମାଣ ରେ ବର୍ଷା ହଉଛି
କାଲି ଟୋଟାଲ୍ କମିଯିବ କାଲି ସାତ୍ ତାରିଖ ନା ପଇସାର ନଉ ଯୁ କହିଥିଲା ସାତ୍ ତାରିଖ୍ କମିିବ ବୋଲି। ଲଘୁଚପ କହିହବନି ଲଘୁଚାପ କଥା କହିହବ ଆଜି କମିବ ପୁଣି କାଲି ହବ।
ହଁ ବର୍ଷା ଋତୁ ନା ବର୍ଷା ଋତୁରେ ବର୍ଷା ତ ହବ ନା ଆମେ ଆଉ କଣ
ଆଜ୍ଞା ଆଜ୍ଞା ହୁଁ
ଆଉ ଆପଣଙ୍କର ସକାଳ ର ଖାଦ୍ୟ କଣ ହେଇଥିଲା ଭାଇ?
ସକାଳ ଖାଦ୍ୟ କିଛି ହେଇନି ହବ ଆଉ ଟିକେ ପରେ ଖାଇବୁ ଆଉ ସାତୁ ଟା କେଇଟା ବାଜିଲା ସାତୁ ଟା
ନାଇଁ ଆଠଟା ବାଜିଲା ତ ସେଥିପାଇଁ ପଚାରିଲି ସ ଘର ଖାଦ୍ୟ କିଛି ହେଲାଣି କି ନାଇଁ।
ନଅଟା ଖାଇବା ବାପାଙ୍କର ଆକ୍ସିଡେଣ୍ଟ ହେଇଯାଇଛି ତ
ଆଚ୍ଛା କେମିତି ହେଲା?
କାଲି ହେଲା ଆକ୍ସିଡ଼େଣ୍ଟ ଏଇ କୁକୁର ପଶିଗଲା
ଅହ ଶୁଣିକି ବହୁତ ମନ ଦୁଃଖ ହଉଛି ମୋର। ହଉ କୁକୁର କୋଉଠି କେ ମାନେ କୋଉ ଜାଗାରେ ସେଇ କଟକର ଜାଗାରେ।
ହୁଁ ଗ ଗାଡ଼ିରେ ଯାଉ ବଝ
ମାନେ କିଛି ହେଇନାହିଁ ତ ବାବାଙ୍କର
ହଁ ମୁଣ୍ଡ ମୁଣ୍ଡ ମାଡ ହେଇଯାଇଛି ଆଉ ଖଣ୍ଡିଆ ମଣ୍ଡିଆ ହେଇଯାଇଛି ଆଉ
ବାବା ଏବେ କଣ ମେଡିକାଲରେ ଅଛନ୍ତି ଡାକ୍ତରଖାନ ରେ
ନା ନା ଘରେ ଅଛନ୍ତି ଏବେ ସିଟି ସ୍କାନ୍ ହେଲା ପରେ ି ଆସିଲା ରିପଟ
ଦେହ ଏବେ ଭଲ ହେଇଯାଉ ଭଲ ହେଲା ପରେ ଆପଣ ତାପରେ ଯାଇକି ଆଉ ଥରେ ଡାକ୍ତରଖାନରେ ଦେଖେଇଦବେ। ଏବେ ତ ଜଣା ପଡେନି କିଛି ଦିନ ପରେ ଜଣା ପଡେ।
କାଲି ଯିବେ ବୋଧେ, କାଲି ମଙ୍ଗଳବାର ନା।
ଆଜ୍ଞା।
କାଲି ଯିବେ ସେ ଚାରିଟା ବେଳକୁ ଯିବେ ବୋଧେ, ବିଏସି ଯିବେ।
ଏମତି ତ ସମସ୍ତଙ୍କର ହଉଛି ଯଦି କିଛି ସେମିତି ଖରାପ ଆସିବ ପରିସ୍ଥିତି ଯେମିତି ହେଲେ ଦୁର୍ଘଟଣା ହିଁ ହବ।
ହଁ।
ଆପଣ କଣ କରନ୍ତୁ ଟିକେ ଠାକୁରକୁ ଆପଣ ଠାକୁର ଗ୍ରାମ ଦେବତୀ ଅଛନ୍ତି?
ହୁଁ।
ଗ୍ରାମ ଦେବତୀଙ୍କୁ ଟିକେ ପାଣିରେ ଯେମିତି କାଲି ତୁ ମଙ୍ଗଳବାରେ ରହୁ ଗ୍ରାମ ଦେବତୀ ଙ୍କୁ ଶନିବାର ମଙ୍ଗଳବାରେ ଗାଧେଇ ଦେଲେ ଆଉ ଘରର ଯଦି କିଛି କେ ପାପ ଦୃଷ୍ଟି ଥାଏ ତ ଦୂରେଇ ଯାଏ, ଆପଣ ଟିକେ ମା କି ବୋଉଙ୍କୁ କହିକି ଆପଣ ଟିକେ ଠାକୁରାଣୀ ମାଙ୍କୁ ଗାଧେଇ ଦେବେ, ତାପରେ ଟିକେ ଠାକୁରଙ୍କୁ କହିଦେବେ କି ଯାଇକି ମାଙ୍କୁ କହିବେ ଟିକେ ଦର୍ଶନ କରିବେ, ଆଉ ଆପଣଙ୍କୁ ବି ଦର୍ଶନ କରିବେ।
ହ
ଠାକୁରଙ୍କୁ ଟିକେ ଡାକନ୍ତୁ ଆପଣଙ୍କର ପରିବାରକୁ ଠାକୁର ଭଲ
ଗ୍ରହ ଥିଲା କାଲି କଟିଗଲା ଆଉ।
ହଁ ବହୁତ ବଡ ଗ୍ରହ ଥିଲା ସେଥିପାଇଁ ମୁଁ କହୁଛି କି ଟିକେ ଯାଇକି ଠାକୁ ଗୁରୁଙ୍କୁ ଟିକେ କିଛି ପୂଜା ପାଠ କରିଦେଲେ ଆଉ ଗ୍ରହ ହେଇଟା ଟିକେ ଶାନ୍ତ ହେଇଯିବ।
କା ଆଗେ ଯାହାବି କିଛି କେ ଯାହାବି କିଛି ଘଟଣା ଘ ପଡିଥାଏ ଆଗେ ପିଲାମାନଙ୍କ ଉପରେ ପଡେ। ତାପରେ ବାପା ମାଙ୍କ ଉପରେ ପଢିଥାଏ। ହଁ ଯେହେତୁ ବାପାଙ୍କ ଏଥିରେ ପଡିଚି ମାନେ ବହୁତ ବଡ କଥା ଯାଇକି ଠା ଠାକୁରକୁ ଟିକେ ପୂଜା ଅର୍ଚ୍ଚନା କରନ୍ତୁ ଠାକୁର ଭଗବାନ ଆପଣ ଭଲ ରଖିବେ।
ହୁଁ ମୁଁ ପୂଜାବୁଜିି କରେ ଜାଣି ମୁଁ ନାଇଁ କରିଦେବୀ କୋଉ ଦିନ ଯାଇକି ଆଉ ଆଜି କାଲି ଯିବି ମନ୍ଦିରେ କରିଦବି।
ହଁ ଆପଣ ଆପଣ ଆ ଆପଣ ଉପସ୍ଥିତ ରହିବେ ଆଉ ଆପଣଙ୍କର ପରିବାର ବି ସମସ୍ତେ ଯିଏ ବି ଅଛନ୍ତି ଆପଣ ତାଙ୍କୁ ବି କହିବେ ଯାହାର ସମୟ ବି ଅଛି ଯାଇକି ଠାକୁର ଦର୍ଶନ କରିବେ, ଠାକୁର ବାବାଙ୍କୁ କହିଦେବେ କି ବାବାଙ୍କର ଟିକେ ଏବେ ଦେହ ଖରାପ ଅଛି ଦେହ ଭଲ ହେଇ ସାରିଲା ପରେ ଠା ଠାକୁର ଯାଇକି ଦର୍ଶନ କରିଦେବେ, ଦର୍ଶନ କରିଦେଇକି ଆମର ଯଦି ବି ଭଲ ରହିବ ବି ଜଗନ୍ନାଥ ତ ଏବେ ଅଣସର ଘରେ ଅଛନ୍ତି। ଠାକୁରଙ୍କ ପାକୁ ଯାଇକି ଦର୍ଶନ କରିଦେଲେ ବି ଆହୁରି ବହୁତ ଭଲ ହବ, ଆପଣଙ୍କର ବା ସେଇଠି କ କଟକର ଧବଳେଶ୍ଵର ଠାକୁର ଅଛନ୍ତି।
ପ୍ରସିଦ୍ଧ କହିଦେବେ ଧବଳେଶ୍ଵର ଠା ଠାକୁର ପାଖକୁ ଯାଇଁ ଆ କିଛି ପୂଜା ପାଠ କରିକି ଆସି ଯିବେ।
ହୁଁ ହୁଁ।
ସବୁବେଳେ ଆମେ କଣ ଭଗବାନଙ୍କ ପାଇଁ ଆମେ ଅଛନ୍ତି ନା ଭଲରେ ସବୁବେଳେ ଭଗବାନଙ୍କୁ ଡାକିଲେ ଆମର ଦେହ ଅ ପରିବାରକୁ ସମସ୍ତଙ୍କୁ ଭଲରେ ରଖିବେ।
ମୁଁ ପା। ଆଉ ଆପଣଙ୍କର ମାମା ବୋଉଙ୍କ ଦେହ ଭଲ ଅଛି?
ଉଁ ହୁଁ।
ଆପଣ କେତେ ଭାଇ କେତେ ଭଉଣୀ?
ଭଉଣୀ ନାହାନ୍ତି ଭାଇ ଗୋଟେ ଅଛି।
ଆପଣ ବଡ ଭାଇ।
ହୁଁ ହୁଁ।
ଆଛା ଦେଖନ୍ତୁ ଆପଣଙ୍କ ଉପରେ ତ ଘର ଅ ଛି ଆପଣ ଦେଖନ୍ତୁ କଣ କରିବେ।
ଆଜ୍ଞା।
ଆପଣଙ୍କ ଉପରେ ସମସ୍ତେ ସା ଭରସା ଆପଣ ଯାହା ଦେଖିବେ ଆଉ। ଉଁ
ବାବାଙ୍କୁ ବାବାଙ୍କର ଦେଖନ୍ତୁ ବାବାଙ୍କୁ ଟିକେ ହଁ ସବୁବେଳେ ଏବେ ତାଙ୍କର ଦେହ ଭଲ ନାହିଁ ତାଙ୍କର ଟିକେ ଯତ୍ନ ନିଅନ୍ତୁ। ମାନେ କିଛି ଆଉ ଓ କଣ ହେଇଛି ବାବାଙ୍କର କହିବେ।
ଗୋଡ ମାଡ ଫାଡ ହେଇଯାଇଚି
ଜୋରେ ମାଡ ହେଇଯାଇଛି। ମାନେ କାଲି କଣ ରାତ୍ରରେ ଆସୁ ଥିଲେ ନା କେତେବେଳେ ଆସୁଥିଲେ
ନାଇଁ ମ ସେ ଚାରଟା ବେଳେ ଏଗାରଟା ବେଳେ ଏଗାରଟା ବେଳେ।
ମାନେ ଦିନ ଏଗାରଟେରେ?
ହୁଁ।
ଓହୋ ଗାଡି କଣ କମ୍ ରେ ଗାଡି ଥିଲା ନା ଜୋରରେ ଗାଡି ଥିଲା।
ନା ନା ଧୀରେ ଧୀରେ ଯିବା କଥା ସେମିତି ଜୋର ଥିଲେ ତ ଆଉ କଣ ହେଇଯାଇ ଧୀରେ ଧୀରେ।
ହଁ କହି ହଉନି ସେମିତି ବି। ଶୃଗାଳ ପଶି ଯାଉଛନ୍ତି ମାଙ୍କର ହନୁମାନେ ବି ପଶି ଯାଉଛନ୍ତି। କୁକୁର ପଶି ଯାଉଛନ୍ତି। ଆ ଯୁଗ୍ମ ଯଦି ଆପଣ ପରିସ୍ଥିତି ଖରାପ ଥିବ ତାହେଲେ ସେ ଯୋଉ ପଟେ ହେଲେ କିଛି ଅସୁବିଧା ଟେ ହେଇଯିବ। ହେଇତ କହିହବନି କିଛି ଏବେ ମୁଁ ମୁଁ ଆମର କେନ୍ଦ୍ରାପଡା।
କେନ୍ଦ୍ରାପଡ଼ା କୋଉ ଜାଗା?
କେନ୍ଦ୍ରାପଡାର ଚାନତୋଳ।
ହୁଁ ମାନେ ରାଜୁନ ର ସେଇଠି।
ଆଜ୍ଞା।
ରାଜନଗର ରେ ମୁଁ ରହିକି ଆସିଛି ବର୍ଷେ। ମୁଁ ସାରଳା ମା ପୂଜା କରେ।
ଆଛା।
ରାଜନଗର ଜାଣିଛ ମାଣପଡ଼ା?
ଆପଣ ଯଉ ବସ୍ତିରେ ରହିଛନ୍ତି ରାଜନଗର?
ହୁଁ ମାଣ ମାଣପଡ଼ା ଜାଣିଛନ୍ତି?
ମାଣପଡ଼ା ଶୁଣିଛି। ଜାଣିନି ଏତେ ଭଲରେ ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା।
ମହୁଲିଆ ପାଖରେ ମହୁଲିଆ ହଁ ହୁଁ।
ଆପଣ କଣ କରୁଥିଲେ ସେଠି?
ମୁଁ ସେଠି ବୁଝାବୁଝି କରେ ଠାକୁରଙ୍କୁ ଧାରଣ ମନ୍ଦିର ପୂଜା କରୁଥିଲେ ବାପା।
ଆପଣ ତାହେଲେ ଆପଣ ବ୍ରାହ୍ମଣ ତାହେଲେ?
ହୁଁ ଧୁକୁଡ଼ି ବାବା ହୁଏ ଧୁକୁଡ଼ି ବାବା
ହଁ ଧୂ
ସେ ବାବାଙ୍କର ସେ ସବୁ କିଛି ଜାଣିପାରନ୍ତି ହେଲା। ସେୟ ତାଙ୍କ ଜାଗାରେ।
ହଉ ଭାଇ ମୁଁ କଥା ହେଇକି ଆପଣଙ୍କ ସହିତ ଭଲ ମତେ ଲାଗିଲେ। କାହିଁକିନା ଏବେ ମତେ ଟିକେ ସ୍ନାନ କରିବାର ଅଛି ସ୍ନାନ କରିକି ଆସ କି ସକାଳ ତ ଖାଦ୍ୟ ଖାଇବି ତାପରେ ଆପଣଙ୍କ ସହ କଥା ହେବି।
ଆଜ୍ଞା ଜୟ ଜଗନ୍ନାଥ।
ଆଜ୍ଞା ଜୟ ଜଗନ୍ନାଥ।